ହ୍ୟାଲୋ।
ହ୍ୟାଲୋ।
ହଁ।
କଣ କରୁଛୁ?
ମୁଁ ବସିଥିଲି, ତୁ କଣ କରୁଛୁ?
ମୁଁ ବି ହେଇ ବସିଛି, ତ ସେ ତତେ ମନେ ପକେଇଲେ ମୁଁ କହିଲି ଟିକେ କଥା କଥା କରିଆ ପାଇଁ ତୋ ସହିତ ଦିନ ଆଉ
ଆଛା ଆଉ ସବୁ ଭଲ?
ହଁ ସବୁ ଭଲ, ତୋର?
ହଁ ମୋର ବି ସବୁ ଭଲ।
ଖାଇସାଇଲୁଣୁ?
ହଁ ମୁଁ ଖାଇସାରିନି ଏଇ ଏବେ ଜଷ୍ଟ ଏମିତି ଖାଇକି ଉଠିଲି। ଭାବିଲି କି ତାକୁ କଲ କରେ। ତୁ ଖାଇ ସାରିଲୁଣି?
ହଁ।
ମୁଁ ଖାଇଥିଲି ରୁଟି, ଆଳୁ ଭଜା।
ତୁ ତିଆରି କରିଥିଲୁ?
ନା ନା ମୁଁ ତିଆରି କରିନି ମମି ତିଆରି କରିଥିଲେ।
ଓ। ଆଉ ତତେ କଣ ତିଆରି କରି ଆସେନି?
ହଁ ମତେ ଆସେ। ମୁଁ ମୁଁ ବ୍ୟସ୍ତ ଥିଲି ତ ଟିକେ, ସେଥିପାଇଁ ମମି ତିଆରି କରିଦେଇଥିଲେ।
ଓ ହୋ। ଆଉ ବୁଲିବାକୁ ଯାଇନୁ?
ଆଉ କଣ?
ବୁଲିବାକୁ ଯାଇନୁ?
ନା ମୁଁ ଯାଇନି, ତୁ ଯାଇଛୁ ଯାଇଥିଲୁ?
ମୁଁ ବି ଯାଇନି ଯିବାର ଅଛିି କୁଆଡ଼େ ବୁଲିବାକୁ
ଆଛା।
ହଁ ହଠ
ଆଉ ତୁ କଣ ଖାଇଛୁ?
ମୁଁ ମୁଁ ଖାଇଥିଲି ଆଜି ଆମର ଭୋଗ ହେଇଥିଲା, ମୁଁ ଆଜି ଖାଇଥିଲି ଖେଚୁଡି ଆଉ ଡାଲି ଆଉ ଖଟା।
ଆଚ୍ଛା।
ହଁ।
ହଁ। ଆଉ।
ଆଉ କଣ ତୁ କହ ତୋ ଭଉଣୀ?
ମୋ ଭଉଣୀ ସେଇ ମୋବାଇଲ ଦେଖୁଥିଲା।
ଓ।
ସେଇ ମତେ ମୁଁ ଫରେ ନେଲି ମୁଁ କହିଲି କି ତୁ ଟିକେ ଦେ ମୁଁ ମୋ ସାଙ୍ଗ ସହିତ କଥା ହ ମୁଁ ତୋତେ ପ୍ରଶ୍ନ ପଚାରେ।
ହଁ।
ଭାରତର ରାଜଧାନୀ କଣ?
ହୁଁ ନ୍ୟୁ୍ୟୁ ଦିଲ୍ଲୀ।
ଓଡ଼ିଆ ରାଜଧାନୀ କଣ ଓଡିଶାର?
ଓଡ଼ିଶାର ଭୁବନେଶ୍ଵର।
ଆଚ୍ଛା ଜାତୀୟ ପକ୍ଷୀ।
ମ-ମୟୂର।
ଜାତୀୟ ପଶୁ?
ବାଗ।
ଭାରତର ଜାତୀୟ ସଙ୍ଗୀତ କଣ?
ଏ ଭାରତର ଜାତୀୟ ସଂଙ୍ଗୀତ ଜନଗଣ ମନ।
ସୂର୍ଯ କେଉଁ ଦିଗର ଉଦୟ ହୁଏ?
ପୂର୍ବ ଦିଗ।
ପୃଥିବୀର ସବୁଠାରୁ ବଡ଼ ମହାସାଗର କଣ?
ପ୍ରଶାନ୍ତ ମହାସାଗର।
ଗଛ ଆମକୁ କଣ ଦେଇଥାଏ?
ଅ ଗଛ ଆମକୁ ଅମ୍ଳଜାନ, ଫଳ, ଛାୟା ତା ଓ କାଠ ଦେଇଥାଏ।
ଉଁ ଜଳର ରାସାୟନିକ ସଙ୍କେତ କଣ?
ଏଚ ଟୁଓ।
ଭାରତର ଜାତୀୟ ଫୁଲ?
ହଁ ପଦ୍ମ ଫୁଲ।
ଓଡିଶାର ରାଜ୍ୟ ପକ୍ଷୀ କଣ?
ଅ ଭାରତୀୟ ନୀଳକଣ୍ଠ।
ମାନବ ଶରୀରରେ କେତୋଟି ହାଡ଼ ଥାଏ?
ଉଁ ମାନବ ର ଟିକେ ମାନବ ଶରୀର ଦୁଇଶହ ଛଅଟି ହାଡ଼ ଥାଏ।
ଭାରତର ଜାତୀୟ ଖେଳ କଣ?
ହକି କୁ ପ ପାରମ୍ପରିକ ଭାବେ ଜାତୀୟ ଖେଳ ବୋଲି କୁହାଯାଏ, କିନ୍ତୁ ଭାରତର କୌଣସି ଅ ଆ ଆଧିକାରିକ ଜାତୀୟ ଖେଳ ନାହିଁ।
ଭାରତର ସ୍ୱାଧୀନତା ଦିବସ କେବେ ପାଳନ କରାଯାଏ?
ପନ୍ଦର ଅଗଷ୍ଟ।
ଗଣତନ୍ତ୍ର ଦିବସ କେବେ ପାଳନ କରାଯାଏ?
ଉଁ ଗଣତନ୍ତ୍ର ଦିବସ ଆର କହୁଛି ରହ। ଆ ଛବିଶ ଜାନୁଆରୀ। ଆଉ।
ଆଚ୍ଛା। ଗଛ ଆମ ଜୀବନରେ କିପରି ଉପଦାନ କରେ?
ଗଛ ଅ ଗଛ ଆମ ଜୀବନର ଏକ ଅଭି ବିଛିନ୍ନ ଅଂଶ ଗଛ ଆମକୁ ଅମ୍ଳଜାନ ଯୋଗାଇଥାଏ ଯାହା ମଣିଷ ଏବଂ ପଶୁପକ୍ଷୀଙ୍କ ବଞ୍ଚିବା ପାଇଁ ଅତ୍ୟାବଶ୍ୟକ ଗଛ। ଆମକୁ ଫଳ ଫୁଲ କାଠ ଓ-ଔଷଧ ଓ ଛାୟା ପ୍ରଦାନ କରେ। ଉଁ ଏହା ପରିବେଶ କୁ ସନ୍ତୁଳିତ ରଖିବା ସହିତ ବର୍ଷା ହେ ହେବାର ସାହାଯ୍ୟ କରେ।
ଶିକ୍ଷାର ଗୁରୁତ୍ୱ କଣ?
ଶିକ୍ଷା ମଣିଷ ଜୀବନର ମୂଳ ଆଧାର ଅଟେ ଶିକ୍ଷା ମଣିଷକୁ ଜ୍ଞାନୀ ସଚେତନ ଓ ଦାୟିତଵବାନ କରି ଥାଏ ଶିକ୍ଷା ଦ୍ଵାରା ଜଣେ ବ୍ୟକ୍ତି ସଠିକ ଓ ଭୁଲ ପାର୍ଥକ୍ୟ। ହଁ। ଆଉତ ବୁଝିପାରେ ଶିକ୍ଷା ଏକ ଉନ୍ନତ ଉ ସମାଜ ଗଠ ଗଠନ ସାହାଯ୍ୟ କରେ। ମୁଁ ତୋତେ ପଚାରୁଛି ସ୍ୱଚ୍ଛତା କାହିଁକି ଆବଶ୍ୟକ?
ସ୍ଵଚ୍ଛତା ସୁସ୍ଥ ଜୀବନର ଚାବିକାଠି ଅଟେ ନିଜ ଶରୀର ଘର ଓ ପରିବେଶକୁୁ ସଫା ରଖିବା ଦ୍ଵାରା ଅନେକ ରୋଗକୁ ରକ୍ଷା କରିଥାଏ ସ୍ଵଚ୍ଛ ପରିବେଶ ମନକୁ ପ୍ରଫୁଲିତ କରେ ଏବଂ ସମାଜର ସୌନ୍ଦର୍ଯ୍ୟ ବଢାଇଥାଏ। ଜଳ ସଂରକ୍ଷଣ କାହିଁକି ଜରୁରୀ?
ଜଡ ହେଉଛି ଜୀବନ ପୃଥିବୀରେ ଥିବା ସମସ୍ତ ପ୍ରାଣି ପ୍ରଣୀଙ୍କ ବଞ୍ଚିବା ପାଇଁ ଜଳ ଆବଶ୍ୟକ ଜନସଂଖ୍ୟା ବୃ ଧି ଓ ଜଳର ଅପଚୟ ଯୋଗୁ ଜଳ ଶଙ୍କଟ ଦେଖା ଦଉଛି ତେଣୁ ବର୍ଷା ଜଳ ସଂରକ୍ଷଣ ଓ ଜର ଜଳର ସଠିକ ବ୍ୟବହାର ଆବଶ୍ୟକ। ଶୃଙ୍ଖଳାର ମହତ୍ବ କଣ?
ଶୃଙ୍ଖଳା ମଣିଷର ଜୀବନକୁ ସୁନ୍ଦର ଓ ସୁ ସଂଗଠିତ କରେ ଜଣେ ଶୃଙ୍ଖଳିତ ବ୍ୟକ୍ତି ଶୃଙ୍ଖଳିତ ବ୍ୟକ୍ତି ସମୟର ମୂଲ୍ୟ ବୁଝିଥାଏ ଓ ସଫଳତା ହାସଲ କରିଥାଏ। ଖଳ ବ୍ୟକ୍ତି ଦ୍ଵାରା ବିକାଶର ବିକାଶରେ ସହାୟକ ହୁଏ ପରିବେଶ ପ୍ରଦୂଷଣ କଣ?
ପରିବେଶ ବାୟୁ ଜଳ ମାଟି ଇତ୍ୟାଦିର ଦୂଷିତ ହେବାକୁ ପରିବେଶ ପ୍ରଦୂଷଣ କୁହାଯାଏ ଯାନବାହନ ଧୂଅଁ କଖାନାର କାଯ୍ୟ ବସ୍ତୁ ଓ ପ୍ଲାଷ୍ଟିକ ବ୍ୟବହାର ଏହାର ମୁଖ୍ୟ କାରଣ ପରିବେଶଏ ପ୍ରଦୂଷଣ। ମଣିଷ ଓ ପ୍ରକୃତି ପାଇଁ କ୍ଷତିକାର ଆଉ ଗୋଟେ ସମୟର ମୂଲ୍ୟ କଣ?
ସମୟ ସମୟ ଅମୂଲ୍ୟ ସମ୍ ଥରେ ଚାଲି ଯାଇଥିବା ସମୟ ପୁଣି ଫେରି ଆସେ ନାହିଁ ସମୟର ସଦୁପଯୋଗ ସଦୁପଯୋଗ କରୁଥିବା ବ୍ୟକ୍ତି ଜୀବନରେ ସଫଳ ହୁଏ। ପୁସ୍ତକ ପଢ଼ିବାର ଉପକାରିତା କଣ?
ଉ ପୁସ୍ତକ ହଉଛି ଜ୍ଞାନ। ଜ୍ଞାନର ଭଣ୍ଡାର ପ ଦଵାରା ଜ୍ଞାନ ବୃଦ୍ଧି ହୁଏ ଭାଷାର ବିକାଶ ହୁଏ ଏବଂ ନୂତନ ଚିନ୍ତାଧାରା ସୃଷ୍ଟି ହୁଏ। ଜାତୀୟ ପର୍ବ ଗୁଡିକର ଗୁରୁତ୍ବ କଣ?
ଜାତୀୟ ପର୍ବ ଗୁଡିକ ଆମ ଦେଶର ଇତିହାସ ସଂ ସଂସ୍କୃତି କୁ ସ୍ମରଣ କରାଯାଇଥାଏ। ଏହା ଦେଶ ପ୍ରେମ ଓ ଏକତ ର ଉ ଭାବନାକୁ ହୁଁ, ବୁଡ କରେ, ଇଣ୍ଟରନେଟ ର ଉଁ, ସୁଫଳ ଓ କୁପଳ କଣ?
ଇଣ୍ଟରନେଟ୍ ତଥ୍ୟ ଆଦାନ ପ୍ରଦାନ ସାହାଯ୍ୟ କରେ ଓ ଶିକ୍ଷା ବ୍ୟବସାୟ ଓ ଯୋଗ ଯୋଗାଯୋଗକୁ ସହଜ ଅ କରିଛି କିନ୍ତୁ ଅତ୍ୟଧିକ ବ୍ୟବହାର ଓ ଭୁଲ ତଥ୍ୟ ମଣିଷ ପାଇଁ କ୍ଷତିକାରର ହୋଇଥାଏ। ହଁ ହଁ ଆଉ ସହରରେ ସ୍ୱଚ୍ଛତାର ଗୁରୁତ୍ବ କଣ?
ସହରରେ ସ୍ଵଚ୍ଛତା ରକ୍ଷା କରିବା ଏକ ଅତ୍ୟନ୍ତ ଆବଶ୍ୟକ। କାର୍ଯ୍ୟ ଆବଶ୍ୟକ କାର୍ଯ୍ୟ, ସ୍ଵଚ୍ଛ ସହର ଲୋକମାନାନଙ୍କୁ ସ୍ଵଚ୍ଛ ପରିବେଶ ଯୋଗାଇ ଥାଏ। ଏବଂ ବିଭିନ୍ନ ରୋଗକୁ ସୁରକ୍ଷା ଦେଇଥାଏ, ରାସ୍ତା ବଜାର ଓ ସାର୍ବଜନୀନ ସ୍ଥାନ, ସଫା ରଖିବା ଦ୍ଵାରା ସହର ସୌନ୍ଦର୍ଯ୍ୟ ବଢିଥାଏ ସ୍ଵଚ୍ଛତା ଲୋକଙ୍କ ଜୀବନ ମାନଙ୍କୁ ଉନ୍ନତ କରେ ଏବଂ ପର୍ଯ୍ୟଟକଙ୍କୁ ଅବର୍ଷିତ କରିଥାଏ, ସହରରେ ପୌର ସଂଖ୍ୟାର ଭୂମିକା କଣ?
ପୌର ସଂସ୍ଥା ସହରର ବିକାଶ, ବିକାଶ
ବିକାଶ ଓ ପରିଚାଳନା ପାଇଁ ଦାୟୀ ଅଟେ। ଦାଇ ଆ ଦାଇ ଅଟେ।
ହାଲୋ
ହଁ ହୁଁ ଏହା ରାସ୍ତାଘାଟ ନିର୍ମାଣ, ପାଣି ଯୋଗାଣ, ଆବର୍ଜନା ପରିଚାଳନା, ସ୍ୱଚ୍ଛତା ରକ୍ଷା ଓ ବିଦ୍ୟୁତ ସୁବିଧା ପ୍ରଦାନ କରେ, ପୌର ସଂସ୍ଥା ସହର ବାସି ଙ୍କ ସମସ୍ୟା ସମାଧାନ କରିବା ସହ ସହ, ସହରକୁ ସୁଧର ଓ ବାସଯୋଗ୍ୟ କରିଥାଏ। ସହରରେ ଆବର୍ଜନା ପରିଚାଳନା କାହିଁକି ଆବଶ୍ୟକ ଅ
ସହରରେ ପ୍ରତିଦିନ ବହୁ ପରିମାଣର ଆବର୍ଜନା ସୃଷ୍ଟି ହୁଏ। ଏହାକୁ ଠିକ୍ ଭାବରେ ପରିଚାଳନା ନ କଲେ ପରିବେଶ ପ୍ରଦୂଷିତ ହୁଏ ଏବଂ ବିଭିନ୍ନ ରୋଗ ବ୍ୟାପିପାରେ। ଆଉ ଆବର୍ଜନା ର ପୃ ପୃଥକ କି କରଣ ପୂର୍ଣ ବ୍ୟବହାର ଓ ସଠିକ୍ ନିଷ୍କାସନ ଦ୍ଵାରା ସହରକୁ ସ୍ଵଚ୍ଛ ଓ ସୁସ୍ଥ ରଖାଯାଇପାରେ ସହରରେ ଜନସଂଖ୍ୟା ବୃଦ୍ଧି ପ୍ରଭାବ କଣ? ବୃଦ୍ଧିର ପ୍ରଭାବ କଣ?
ଅତ୍ୟାଧିକ ଜନସଂଖ୍ୟା ବୃଦ୍ଧି ଯୋଗୁଁ ସହରରେ ବାସସ୍ଥାନ ପାଣି ବିଦ୍ୟୁତ୍ ଓ ପରିବହନ ଉପରେ ଚାପ ବଢ଼ିଯାଏ, ଏହା ଟ୍ରାଫି